ହ୍ୟାଲୋ।
ଅ।
ସାର୍ ନମସ୍କାର। ହାଲୋ ହଁ ସାର୍ ନମସ୍କାର।
ହଁ ନମସ୍କାର। ହଁ।
ଭଲ ଅଛନ୍ତି।
ହଁ ଭଲ।
କିଛି ନାହିଁ ଏମିତି ଅଛି ଆଉ। ହୁଁ ହୁଁ ହଁ ମୁଁ ଭଲ ଅଛି। ଆଉ ଆପଣଙ୍କ ଆଡେ ପାଗ କେମିତି ଅଛି?
ସରିଗଲା
ହଉ ହଉ ସରିଲାଣି ଆ
ପାଗ।
ଆଚ୍ଛା ଆଉ ଆପଣଙ୍କ ଆଡେ ବର୍ଷା ହଉଛି ନା। ଅ ହ।
ହଁ କାଲିଠୁ ପୁରା ବର୍ଷା ଲାଗି ରହିଛି ଏଠି ବି
ଆଚ୍ଛା ମତେ ଲାଗୁଛି ଓଡିଶାରେ ଆମ ଏରିଆକୁୁ ଛାଡିକି ବାକି ଚାରିଆଡେ ବର୍ଷା ହଉଛି।
ହଁ ହଁ ହଁ ସବୁଆଡେ ବର୍ଷା ଏଠି ତ ପୁରା କାଲି ସ କାଲି ସକାଳୁ ଲାଗି ରହିଛି ବର୍ଷା ପୁରା ଆଜି ପର୍ଯ୍ୟନ୍ତ ବର୍ଷା ଛାଡ଼ିନେ ରାତି ସାରା ବି ବସ ସା ହଉଥିଲା ଝିପିରି ଝିପିରି ପକଉଛି
ହୁଁ ମୁଁ ବହୁତ ଲୋକଙ୍କଠୁ ମାନେ ଶୁଣିବାକୁ ପାଉଛି ବର୍ଷା ହଉଛି ବର୍ଷା ହଉଛି। କିନ୍ତୁ ମୁଁ ଯୋଉ ଏରିଆରେ ରହୁଛି। ଏରିଆରେ ଆମେ ଗୋଟେ ମାସେ ପାଖାପାଖି ହେଲାଣି ବର୍ଷା ଦେଖିନୁ ତ। ଇନ୍ଦ୍ରଦେବ ଖୁସି ଅଛନ୍ତି ଆପଣଙ୍କ ଉପରେ ଆ ହି ହା।
ହେ ହେ ସେ ଯାହା ବି ହଉ ଯୋଉ ଗରମ ହେଇଥିଲା ବହୁତ ଜୋର। ଲାଗୁଥିଲା ଗ ଟିକେ ତ୍ରାହି ମିଳିଛି ଲୋକମାନଙ୍କୁ ସମସ୍ତେ ଟିକେ ଆଶ୍ଵ ପାଇଛନ୍ତି ଗରମ ରୁ।
ହଁ ନିହାତି ଆମର ଏପଟେ ମେଘ ମାନେ ଏମିତି ଅ ଛି ବର୍ଷା ହବା ଉପରେ କିନ୍ତୁ ହଉନି ତ।
ହୁଁ।
ଆଉ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ତାପରେ ବର୍ତ୍ତମାନ କଣ ବିହନରୁ ଗଜା ବାହାରିବା ଟାଇମ ବର୍ତ୍ତମାନ। ବିଲ ମାନଙ୍କ ରେ ଧାନ ଚାଷ କରୁଛନ୍ତି।
ହଁ ହଁ ହଁ ଆପଣ ବିଶ୍ୱାସ କରିବେନି ଆପଣ। ଏ ଆମର ଏପଟେ ବର୍ଷା ତ ହଉନି ଘଡଘଡି। ମାନେ ଆମର ଏଠି ଯେତେବେଳେ ପ୍ରଥମେ ପ୍ରଥମେ ବର୍ଷା ହେଲା। ଲୋକ ଯୋଉ ଧାନ ବି ବିଲରେ ଅଲ ମାନେ ପକେଇ ସାରିଲେଣି ତ ଗଛ ବି ସେଇଟା ହେଇଥିଲା। ଆଉ ଏବେ ଯୋଉ ବର୍ଷା ଟା ବହୁତ ମାନେ ଅଧିକ ଦିନ ମି ଗୋଟେ। କୋଡିଏ ଦିନ ପାଖାପାଖି ହେଲା ବର୍ଷା ନାହିଁ। ତ ସେ ଗଛ ଯୋଉ ହେଇଥିଲା ସେ ପୋଡିଗଲାଣି ମାନେ କିଛି ନାହିଁ ଆଉ। ଅ ଲୋକ ବହୁତ ଦୁଖରେ ଅଛ ଅଛନ୍ତି କି ବର୍ଷା ହଉନି ଯଦି ବି ବର୍ଷା ହେଲା ତାହେଲେ ବି ସେଇଟା ପୁଣି ଆଉ କିଛି ହବନି ସେଟା ନଷ୍ଟ ହିଁ ହବ।
ଓ ହଁ ଆଉ ଥରେ ହଳ କରିବାକୁ ପଡିବ ହଳ କରିକି ଆଉଥରେ ବିହନ ପ-ପ ପକେଇଲେ ତାପରେ ଯାଇ ହବ।
ଉଁ ପରିସ୍ଥିତି ମାନେ ଶୋଚନୀୟ ଏମିତି-ଇ-ଇ-ଇ ମରୁଡି ହଁ ଗାଁ ରେ।
ହଁଞ
ମାନେ ଏଇ ଟାଇମ ରେ କଣ କହିଲେ ମରୁଡି ପରିସ୍ଥି ତି ହଁ ଠିକ କହିଲେ ଆପଣଙ୍କର ସେପଟେ କଣ ଏଇ କାମ ସ ସରିଲାଣି ଏଇ ଚାଷ କାମ?
ଓ ନାଇଁ ଏବେ ତ ତାଙ୍କର ସବୁ ଅ-ଅ-ଅ ଯୋଉମାନେ ଚାଷ କାମ କରୁ ଛନ୍ତି ଏବେ-ଏ ଏ-ଏ-ଏ
ହୁଁ ହୁଁ।
ଚାଲିଛି ଏବେ ଉ-ଉ-ଉ ଏ ବିହନ ମାନେ ଯୋଉ ଧାନ ପିଥିଲା ସେ ମାନେ ଗଛ ଏ ପର୍ଯ୍ୟନ୍ତ ଉଠିନି ହୁଁ ନା ବୁଣା ସରି ଯାଇଥିଲା ଠିକ ଟାଇମ ର କିନ୍ତୁ ଉ-ଉ-ଉ ଧନ୍ୟବାଦ ଭଗବାନଙ୍କୁ ସଠିକ ସମୟରେ ବର୍ଷା ହେଇଛି ଯଦି ବର୍ଷା ନ ହେଇଥାଆନ୍ତା ଠିକ୍ ସବୁ ଯାହା-ଆ-ଆ ବିହନ ସବୁ ହଁ ସି ଏ-ଏ-ଏ ବିହନ
ଆମର ଏଇଠି ମାନେ-ଏ-ଏ-ଏ ଆରମ୍ଭରେ ବଷ ନଷ୍ଟ ହେଇଥାନ୍ତା ଆମର ଏଠି ଆରମ୍ଭରେ ବର୍ଷା ହେଲା। କିନ୍ତୁ ତାପରେ ଆଉ ବର୍ଷା ହେଲାନି। ଲୋକମାନେ କଣ କହିଲେ ଆପଣ-ଅ-ଅ-ଅ ଆମର ଏଇ-ଇ-ଇ ଆ ପଣ ନ୍ୟୁଜ ଦେଖିବେ କି-ଇ-ଇ ସରକାରଙ୍କ ତରଫରୁ ଯୋଉ ସତର୍କତା କରାହେଉଛି ଯୋଉ କି ଏଲି ନୋ-ଓ-ଓ କିଛି ଯାହା ପ୍ରାକୃତିକ ବିପର୍ଯ୍ୟୟ ଆସିବ ବର୍ଷା ହବନି। କିନ୍ତୁ ଆପଣ ଚାଷୀଙ୍କୁ କହିବେ ସେ ଶୁଣିବେନି ସେ କହିବେ ଆମର ଧର୍ମ ହଉଛି ଚାଷ ଆମେ କରିବୁ ବିହନ ବୁଣିବୁ ଯଦି ହେଲାନି ତ ହେଲାନି ଆମେ ଏମିତି ଆଗରୁ ଶୁଣିକି ଏଲି ନହବ ହବ ବର୍ଷା ହବନି ମରୁଡି ହବ। ଆମେ ଆମର କର୍ତ୍ତବ୍ୟ ଛାଡିବୁନୁ ହଉ କିମ୍ବା ନ ହଉ। ବୁଣିବା ପାଇଁ ଆମେ ବାଧ୍ୟ ମାନେ ସେମାନେ ଏମିତି କୁହନ୍ତି। ତ ଯୋଉ ସମୟ-ୟ-ୟ ସମ ଆ କର୍ମରେ ବିଶ୍ଵାସ କରନ୍ତି ଠିକ ଏବେ ଆପଣ ଦେଖନ୍ତୁ ଆମେ ଜାଣିଲେ ଯେ ନାଇଁ ବର୍ଷା ହବନି ଅତି ମାନେ କମ ମାତ୍ରାରେ ବର୍ଷା ହବ ଲୋ କ ବି ଜାଣିଲେ ମାନେ ସରକାର ବି ଆଗରୁ ସତର୍କତା ସବୁ କରୁଛନ୍ତି ଲୋକଙ୍କୁ କିନ୍ତୁ ଆପଣ ଚାଷୀ ଭାଇ ମାନଙ୍କୁ କହିବେ ସେ ଶୁଣିବେନି ସେ କହିବେ ନାହିଁ ଆମେ କରିବୁ ଯଦି ହେଲା ତ ଠିକ୍ ନହେଲା
ଓ-ଓ-ଓ ସ ସ ସେମାନେ ତାଙ୍କ କର୍ମରେ ବିଶ୍ୱାସ କରୁଛନ୍ତି। ତାଙ୍କୁ ଗୋଟିଏ-ଏ-ଏ ନିୟମ ଥ ମାନେ-ଏ-ଏ ନିୟମ ଥାଏ ଏଇ ସମୟରେ କେଉଁ ସମୟରେ ଏ-ଏ ବିହନ ପକେଇଲେ ବୁଣିଲେ ସେ ଗଜା ହେବ କଣ କରିବ ସେଇ ସେ ସମୟଟା ଆମର ଯେମିତି ଅକ୍ଷୟ ତୃତୀୟା ଅକ୍ଷୟ ତୃତୀୟା ବେଳକୁ ସେମାନେ-ଏ-ଏ ପ୍ରାୟ ତାଙ୍କର ଅ ସେଉଠୁ ଆମ୍ଭ ହୁଏ।
ସେମାନେ ମାନେ କଣ କହିଲେ ପରମ୍ପରା ହିସାବରେ-ଏ-ଏ-ଏ ଏବେ ଆମ ବିଜ୍ଞାନ ବହୁତ ମାନେ ଆଗକୁ ଗଲାଣି ବୋଲି ଆମେ ସବୁ ଜିନିଷ ଜାଣୁଛନ୍ତି। କିନ୍ତୁ ସେମାନେ ପରମ୍ପରାକୁ ଧରିକି ଅଛନ୍ତି ଆଜି ଯାଏଁ। ମତେ ଲାଗେ କି ପରମ୍ପରା ବି ବିଜ୍ଞାନ ଦୁଇଜୋଟା ଯଦି ମିଶି ଯାଆନ୍ତା ତାହେଲେ ଭଲ ହୁଅନ୍ତା କାହାକୁ କ୍ଷ ତି ହୁଅନ୍ତାନି କିନ୍ତୁ ସେମାନେ କଣ କହୁଛନ୍ତି ରଥ କାମ ଯେବେ ଆରମ୍ଭ ହୁଏ ଅକ୍ଷୟତୂ ତୀୟା ରେ ଯଦି ମୁଁ ଭୁଲ ନଥାଏ ତାହେଲେ ରଥ କାମ ଆରମ୍ଭ ହୁଏ ଜଗନ୍ନାଥଙ୍କ। ତ-ଅ-ଅ ସି ସେଇ ଦିନକୁ ଧରିକି ସେମାନେ ହଁ, ସେଇ ଦିନକୁ ଧରିକି ସେମାନେ କଣ କରନ୍ତି? ବିହନ ବୁଣନ୍ତି। କେତେ ଲୋକ ଅଛନ୍ତି ରଜ ସଂକ୍ରାନ୍ତି, ଏମିତି କିଛି ଧରିକି ବିହନ ବୁଣନ୍ତି। କିନ୍ତୁ, ଯେହେତୁ ପ୍ରାକୃତିକ ବିପର୍ଯ୍ୟୟ ଭୌଗୋଳିକ ଜିନିଷ ସବୁ ଏପଟ ସେପଟ ହେଇକି ଅଛି, ବର୍ଷା ବି ହବନି। ଲୋକ ଟିକେ କଣ କରିପାରିବା? ଓଡିଶା ତ ପରମ୍ପରା ର ରାଜ୍ୟ। ହ୍ୟାଲୋ। ହ୍ୟାଲୋ।
ତା, ହେଲେ ଆଉ ପନ୍ଦର କୋଡିଏ ଦିନି ଭିତରେ ଯି ବର୍ଷା ହଉଛି, ତାହଲେ ସିଏ-ଏଁ ଯାହାଲେ ଯା ଭାର୍
ହଁ, ହେଇଯିବ।
ଟିଲେଟ୍ ହେଇଯାଇଛି।
ହୁଁ, ହୁଁ।
ହୁଁ, ହୁଁ।
ଆପଣ ଅଛନ୍ତି କୋଉଠେ? ମାନେ ଆପଣଙ୍କର ଆପଣଙ୍କର ଭଏସ୍ ଭଲ୍ ସେ ଆସୁନି। ନେଟ୍ ୱାର୍କ ଇଶୁ ହଉଛି ବଧେ! ହାଲୋଓ।
ତ ଅ ଅ।
ହଁ, ମୁଁ କହିଲି ଆପଣଙ୍କର ଭଏସ୍ ଅଧା ଅଧା ଶୁଭୁଛି, ନେଟ୍ ୱାର୍କ ଆପଣଙ୍କ ଭଏସ୍ ଅଧା ଅଧା ଶୁଭୁଛି, ମୁଁ ଭାବିଲି କି ନେଟ୍ ୱାର୍କ ବୋଧେ ଆପଣଙ୍କ ଇସୁ ହଉଛି।
ହ୍ୟାଲୋ।